ହ୍ୟାଲୋ, ଆରେ ଏରେ ଏତେ ଦିନ ପରେ କଣ ଆଜି ଫୋନ୍ ଟା କଲ।
ହଁ ଆ ହଁ।
ହଁ କୁହ।
ଆଶିଷ ଭାଇ ମୁଁ ତମକୁ କଲ୍ କରିଥିଲି ଏଥିପାଇଁ ଯେ ଆରେ ମତେ ଗୋଟିଏ ବିଦ୍ୟୁତ ପଙ୍ଖା ଖା ଦରକାର ଭଲ ବିଦ୍ୟୁତ ଦୋକାନରେ ଅଛି। ତ ସେଥିପାଇଁ ମୁଁ ଭାବୁଥିଲି, ତୁମଠୁ ଗୋଟେ ପଙ୍ଖା ନେଇ ଆସିବି। ବହୁତ ଅସହ୍ୟ ହଉଛି ତୁମର ସେପଟେ ଗରମ କେମିତି?
ହଁ କ କଣ ମୁଁ ଆକୁ ବୁଝିପାରୁନି ଏଇ ବର୍ଷ ଖରା ଦିନ ଟା ଏତେ କଣ ଗରମ ହଉଛି ମାନେ ସହ୍ୟ ହେଇ ପାରୁନି ଆମର ଯୋଉ ଜେଜେବାପା ଆଉ ଜେଜେମା ସେମାନେ ତ ମାନେ ବହୁତ ଗରମ ତାଙ୍କୁ ଲାଗୁ
ଆରେ ମୁଁ ଭାବୁଥିଲି ଯେହେତୁ ତୁମର ଘର ନା ନଦୀ ପାଖରେ ହୋଇଥିବ, ସେଥିପାଇଁ ତୁମକୁ ଟିକେ କମ ଗରମର ଅନୁଭୂତି ହଉଥିବ, କିନ୍ତୁ ତୁମ ଘର ପଟେ ମଧ୍ୟ ଏତେ ଗରମ? ମତେ ଲାଗୁଛି ଆମ ଗାଁରେ ହିଁ ଅଧିକ ଗରମ ହଉଛି ବୋଲି।
ନା ଯଦି ବେଳେ ବେଳେ ପବନ ହୁଏ ସନ୍ଧ୍ୟାବେଳେ ତ ସେଇ ଦିନ ଟିକେ ଠିକ ଠାକ୍ ଯାଏ। ନହେଲେ ଆଉ ରହି ହଉନି ମାନେ ବହୁତ ଗରମ ସକାଳେ ଯେମିତି ଗରମ ରାତିରେ ସେମିତି ଗରମ। ହଁ ଶାନ୍ତିରେ ଟିକେ ନିଦ ବି ହଉନି ରାତିରେ।
ଆରେ ହଁ ବା ଏଥର ଟିକେ ରାତିରେ ଶୋଇଲାଳୁ ବହୁତ ଅସୁବିଧା ହଉଛି। କାର୍ ନା ଏତେ ଯେହେତୁ ଗରମ ହଉଛି ଝାଳ ବାହାରିକି ସ-ସାଟ ଗୁଡାକ ସବୁ ଓଦା ହୋଇଗଲାଣି। ସେଥିପାଇଁ ବହୁତୁ ବିରକ୍ତ ମଧ୍ୟ ଲାଗୁଛି। ଆଉ ଉମ୍ ଇଆଡେ ମୋର ବିଦ୍ୟୁତ ପଙ୍ଖା ଟି ମଧ୍ୟ ଖରାପ ହୋଇଗଲା। ସେଥିପାଇଁ ମୁଁ ଭାବୁଥିଲି ତୁମ ଦୋକାନରୁ ଗୋଟେ ନୂଆ ବିଦ୍ୟୁତ ପଙ୍ଖା ଟି କିଣିବାକୁ କାରଣ ଯେହେତୁ ବିନା ପଙ୍ଖାରେ ରାତିରେ ଆଉ ଶୋଇ ହଉନି। ନା କଣ କହୁଛ?
ହଁ ମୁଁ ତ ଏଇ ବର୍ଷ ପ୍ରାୟ ଦିନକୁ ମାନେ ଖରାଦିନ ଦିନକୁ ତିନି ରୁ ଚାରି ଥର ଗାଧେଇବାକୁ ପଡୁଛି, ନହେଲେ ମତେ ଆଉ ଭଲ ଲାଗୁ ଆଉ ଯେହେତୁ ବହୁତ ଗରମ ଝାଳ ଫାଳ ବହୁଛି, ଯେତେ ଗାଧେଇଲେ ବି ପୁଣି ଗାଧେଇଆକୁ ଇଛା ହଉଛି। ସବେଳେ ଯାଉଛି ନଦୀ ଆଡେ ଗାଧା ଗାଧି କରିକି ଆସୁଛି, ଆଉ ଖରା ତ ତାପମାତ୍ରା ତ ଏଇଥର ବହୁତ ଅଧିକ ହୋଇପଡେ।
ଆରେ ହଁ ଏଥର ତ ତାପମାତ୍ରା କଣ କହୁଥିଲା, ମୁଁ ଆଜି ସକାଳେ ଦେଖୁଥିଲି ତେୟାଳିଶି ଡିଗ୍ରୀ ଖଣ୍ଡେ ହୋଇଗଲାଣି ଆଜିକାଲିର ଖରା। ଇଆଡେ-ଏ ଗରମ ମଧ୍ୟ ବହୁତ ଅସହ୍ୟ ହଉଛି। କିନ୍ତୁ ମୁଁ ଭାବୁଛି ତୁମର ଘର ପାଖରେ ଯୋଉ ନଦୀଟା ଦେଇଚି ସେ ନଦୀର ପାଣି ଟିକେ ଥଣ୍ଡା ରହୁଥିବ କାରଣ ଖରା ଦିନ ହେଲେ ମଧ୍ୟ ନଦୀର ପାଣି ସବୁବେଳେ ଥଣ୍ଡା ରୁହେ ତୁମକୁ ଗାଧୋଇବାକୁ ମଧ୍ୟ ବହୁତ ମଜା ଲାଗୁଥୁବ। ମତେ ଲାଗୁଚି ତୁମେ ସବୁଦିନ ମଧ୍ୟ ସେଠି ହିଁ ଗାଧଉଛ।
ହଁ ଆମର ଯୋଉ ପାଖରେ ଆମର ଯୋଉ ନଦୀକୁ ଘାଇଟା ଲାଗିଚି ତାକୁ ଆମେ କହିଚୁ କି ପ୍ରତିଦିନ ସନ୍ଧ୍ୟାରେ ଟିକେ ଟିକେ ପାଣି ଛାଡେ ତା ଅର୍ଥ ରାତିରେ ଯୋଉ ମାନେ ଦିନ ସାରା ପାଣି ତା ତାତିକି ଥିବ ରାତିରେ ଥଣ୍ଡା ପାଣି ଟା ଆସିଲେ ଥଣ୍ଡା ହୋଇଯିବ ଓ ଗାଧୋଇବାକୁ ଭଲ ବି ଲାଗିବ।
ହଁ କିନ୍ତୁ ଏଇ ଗରମ ଦିନରେ ଏଥର କେବଳ ଗୋଟେ ହିଁ ଜିନିଷ ମୋ ପ୍ରତି ଭଲ ହୋଇଚି। ଆମର ଯୋଉ ଆମ୍ବ ବଗିଚା ଅଛି ସେଇଠାରୁ ଗୋଟେ କୁଇଣ୍ଟାଲ ଖଣ୍ଡେ ଆମ୍ବ ଏଥର ବାହାରିଛି। ଆଉ ବହୁତ ମିଠା ଆମ୍ବ ମଧ୍ୟ ବାହାରିଛି ତ ମୁଁ ଭାବୁଥିଲି ଗୋଟେ ତିନିରେ ଚାରି କିଲୋ ବାଇଗଣ ପଲି ଆମ ତମ ପାଖକୁ ପଠେଇଦେବି। ନା ତୁମର ବଗିଚାରୁ ମଧ୍ୟ ଆମ୍ବ ବାହାରିଚି କି?
ଆ ଆମ୍ବ ତମେ ତ ଜାଣିଚ ଏଇ ବର୍ଷ ମାନେ ଚାରିଆଡେ ଆମ୍ବ ପୁରା ବହୁତ ଭରା ଭରା ହୋଇଚି। ଆମର ଏଇପଟେ ତିନୋଟି ଗଛ ଆମର ଥିଲା। ଆଉ ଆମର ଗୋଟେ ଗଛ ପିଛା ପ୍ରାୟ ପଚାଶରୁୁ ଷାଠିଏ କେଜି ଆମ୍ବ ବାହାରିଛି। ଆଉ କଣ ହବ ଆଉ ଆମ୍ବ ଆଁ ଆମେ ତ ଯେ ମାର୍କେଟ ରେ ପୁରା ବିକି ବିକି ସରୁଛୁ ସେଇ ଆମ୍ବ।
ମୁଁ ମଧ୍ୟ ସେଇ ରମେଶ କୁ ବୁଝିଛି ସେଇ ଆମ୍ବ ଫାମ୍ବ ସବୁ ବିକିବା ପାଇଁ। କିନ୍ତୁ ସିଏ କାଇଁ ମତେ ଆଉ ଦେଖା ଦର୍ଶନ ଦଉନି। ତାକୁ ପୁଣି ଥରେ ଆଜି ଆଉ ଥରେ ଯାଇକି ଭେଟିବାକୁ ପଡିବ। ସିଏ କହୁଥିଲା କଣ ପଅରଦିନ ଘରକୁ ଆସିକି ସବୁ ନେଇଯିବ ବୋଲି। କାଇଁ ଏବେ ଯାଇଁ ତାର ଦେଖା ଦର୍ଶନ ନାଇଁ।
ହଁ ହଁ ତମେ କଣ, ମୁଁ ଦେଖିନି ଏଇପଟେ ହଁ ତମେ କଣ କହୁଥିଲ ବିଦ୍ୟୁତ୍ ପଙ୍ଖା କିଣିବା ପାଇଁ?
ଆରେ ହଁ ମୁଁ ସେଇ କଥା ହିଁ କହୁଥିଲି ଟିକେ ଦେଖ ଟିକେ ଶସ୍ତା ହୋଇଥିବ ଆଉ ଟିକେ ମଜବୁତ ଆଉ ଭଲ ପଙ୍ଖା ଟିକେ ଭଲ ପବନ ଦଉଥିବ ଯେମିତି। ମୋର ବଜେଟ୍ ହୋଉଚି ଦୁଇ ହଜାର ରୁ ତିନି ହଜାର ଭିତରେ। ଦୁଇ ହଜାରରୁ ତିନି ହଜାର ଭିତରେ ଭଲ ପଙ୍ଖା ଆସିବ ଟି?
ଓ ଆଉ ତ ଦୁଇ ହଜାର ତିନି ହଜାର ଭିତରେ ବହୁତ ବଢିଆ ପଙ୍ଖା ଆସିବ, ଏବେ ଗୋଟେ ନୂଆ କମ୍ପାନୀ ଆସିଚି ଏଇ ବର୍ଷ ପ୍ରାୟ ଆସି
ଉଭାବନ ହେଇଛି ତା ତା ନାଁ ହଉଛି ଅଜନ୍ତା। ମାନେ ସେ ପଙ୍ଖା ମାନେ ତମେ ମାନେ ଶୋଇବ ତମେ ପୁରା ଉଡିଯିବ। ଏତେ ଜୋର ପବନ ଭାଇ ମୁଁ ନେଇକି ଆଜି ଗୋଟେ ଘରେ ଲଗେଇଲି ଜେଜେବାପା ଆଉ ଜେଜେମା ବହୁତ ଶାନ୍ତି ରେ ଶୋଉଚନ୍ତି।
ହଁ ତାହେଲେ ଠିକ ଠିକ ମୋ ପାଇଁ ସେଇ ପଙ୍ଖାଟି ହିଁ ତମେ ଦେଖିଦିଅ। ତମର ତ ସେଇ ଦୋକାନ ଇ ପିଲା ତମର କାମ କରୁଛି ଯୋଉ ରାମୁ। ତା ହାତରେ ମୋ ଘରକୁ ଟିକେ ପଠେଇଦବ ନା ମତେ ଯିବାକୁ ପଡିବ?
ତମେ ଏ ସେଇ ସେଇ ପିଲା ଟା ମତେ ଏତେ ବି ଭରସା ଲାଗୁନି ବୁଝିଲ। ତମେ ମୁଁ ଭାବୁଛି ତମେ କୋଉଦିନ ମାନେ ସମୟ ଦେଖିକି ଆସ କୋଉ ଦିନ ଆଉ କଣ ବହୁତ ତ ଗରମ ଲାଗୁଚି କାଲି ତମେ ମୁଁ ଭାବୁଛି କାଲି ତମେ ଆସ। କାଲି ଇ ସକାଳେ ତ ହେଇପାରିବନି ସନ୍ଧ୍ୟାବେଳେ ତମେ ଆସ ବୁଲିଲା ଭଳିଆ ଚାରିଟା ପାଞ୍ଚଟାରେ ଆସ ପଙ୍ଖା ଦେଖିବ ଇୟୁ ଚଲାଚଲି ବି କରିବ ଯୋଉଟା ସ୍ପିଡ ହଉଥିବ ସେଇଟା ନେବ ଆଉ। ଦେଖିକି ଆଉ।
ହଁ ଠିକ୍ ଅଛି ଆଜି ମୁଁ ଆଉ ଜଗିବିନି ମୁଁ ଆଉ ଆଜି ସନ୍ଧ୍ୟା ବେଳେ ହିଁ ବାହାର୍ଯିବି ପଙ୍ଖା ନେବା ପାଇଁ। କାରଣ ଗରମ ଯୋଉ ହଉଚି ବହୁତ ମାତ୍ରାରେ ଅସହ୍ୟ। ଯାହା ଟିକେ ଘରେ ଯୋଉ ବାପା ମା ଅଛନ୍ତି ତାଙ୍କେ ମଧ୍ୟ ଆଉ ସମ୍ଭାଳି ପାରୁନାହାନ୍ତି। ଯେହେତୁ ସେଇ ପଙ୍ଖା ତାଙ୍କର ରୁମର ମଧ୍ୟ ପଙ୍ଖାଟି ଏତେ ଭଲରେ ବୁଲୁନି। ସେଥିପାଇଁ ଭାବୁଚି ଏକାଥରେ ଦୁଇଟା ପଙ୍ଖା ନେଇ ଚାଲିଯିବି। ଗୋଟେ ମୋ ଘରକୁ ହେଇଯିବ ଗୋଟେ ତାଙ୍କ ଘରକୁ ବି ହେଇଯିବ, ନା କଣ କହୁଚ?
ଆଉ ତମେ ଯୋଉ ଗତ ବର୍ଷ ଗୋଟେ ନେଇଥିଲ ପଙ୍ଖାଟେ ସେଇଟା କଣ ଠି ଠିକ୍ ଠାକ୍ ଅଛିନା କଣ ଖରାପ୍ ହେଇଯାଇଛି?
ଆରେ ସେଇଟା ହିଁ ତ ଖରାପ ହେଲା ବୋଲି ମୁଁ ଆଉଥରେ ନୂଆ ପଙ୍ଖାଟେ କିଣିବି ବୋଲି ଭାବିଛି। ତ ସେଇଟା ହିଁ ମୁଖ୍ୟ ଅସୁବିଧା କରୁଚି। ହେଲେ ଏଥର ଚାଷବାସ ଖବର କଣ? ଯେହେତୁ ପାଣି ଫାଣିର ବହୁତ୍ ଅସୁବିଧା ହୋଇଥିବ? ମତେ ଲାଗୁଚି ଏ ତମର ମଧ୍ୟ ଚାଷ ଉପରେ ବହୁତ କ୍ଷତି ସହିବାକୁ ପଡ଼ିଥିବ କାରଣ ଯେହେତୁ ଆମର ଏଇ ପାଖ ପୋଖରିଟା ଶୁଖି ଯାଇଛି। ତ ପାଣି ଫାଣି ହଉନାହିଁ ତଆମକୁ କୂଅରୁୁ ପାଣି ଆଣିଲାରୁୁ ମଧ୍ୟ ବହୁତ୍ ଅସୁବିଧା ହଉଚି। ତ ମୁଁ ଭାବୁଚି ଏଥର ଆଉ ଚାଷ କରିବିନି ବୋଲି ନା କଁ କହୁଚ?
ଆଉ କୁହ ମାନେ ଚାଷ ବାସ କଥା କୁହନି ଆମର ଏଇଠି ଗୋଟେ କୂଅ ଥିଲା କୂପ ଥିଲା ସେଇଠି ଗୋଟେ ମଟର ସାହାଯ୍ୟ ଆମେ ପାଣି ଫାଣି ଡେଲି ଦଉଥାଉ ଗଛକୁ। ସେଇ କୂଅବି ଏବେ ଦିନକୁ ଦିନ ଶୁଖିବାରେ ତଳକୁ ତଳକୁ ପଳେଇଲାଣି। ତ ମାନେ ଆଉ ଚାଷ ବାସ କଥାତ ମୁଁ ଛାଡ଼ିଦେଲିଣିି ଦେଖାଯାଉ କଣ ହଉଚି ସେଇ ଭଗବାନଙ୍କ ଭରସା।
ହଁ ବା ସେଇବା ଅସୁବିଧା ଇଆଡ଼େ ଯୋଉ ଆମର ପାଖରେ ଯୋଉ ବଡ଼ କେନାଲଟି ଯାଇଥିଲା ତାହିଁଲେ ଟିକେ ଲୋକମାନଙ୍କୁ ଟିକେ ସୁବିଧା ହଉଥିଲା। ଏଇ ସେଇ କେନାଲରେ ମଧ୍ୟ ପାଣି ଏବେ ଭଲ ଭାବରେ ଆଉ ଆସୁନି। ତ ପାଖାପାଖି ମୁଁ ଏକାଲ ନୁହେଁ ଆମର ଘରର ପାଖାପାଖି ପନ୍ଦରରୁ କୋଡ଼ିଏ ଜଣ ଚାଷୀ ଆରେ ବହୁତ୍ କ୍ଷତି ସହୁଚ। ତ ସେମାନେ ମଧ୍ୟ ନିଷ୍ପତ୍ତି କରୁଚନ୍ତି ଏଥର ଚାଷ କରିବେନି ବୋଲି। ଆରେ ସରପଞ୍ଚ ମଉସା ମଧ୍ୟ ଏଥର ଆଉ କିଛି କରୁନାହାନ୍ତି। ସେ ଗତ ଥର ଟିକେ ଭଲ ପଦକ୍ଷେପ ନେଇଥିଲେ। ଯାହା ପାଇଁ ଟିକେ ଗତ ଥର ଭଲ ଆଦାୟ ଆମଦାନୀ ମଧ୍ୟ ହେଇଥିଲା। କିନ୍ତୁ ଏଥର ସେ ମଧ୍ୟ କିଛି ପଦକ୍ଷେପ ନଉନାହାନ୍ତି ତ ମୁଁ ଭାବୁଚି ଏଥର ଚାଷ ଛାଡିଦେବି। ଆଉ ବେପାର ବାଡ଼ି ଯାହା ଚାଲିଛି ତାହିେଁ ହିଁ ଚଳିବାକୁ ପଡ଼ିବ ଆଉ।
ତମେତ ଜାଣିଚ ଆମର ଖରା ଦିନେ ଚିନାବାଦାମ ଭଲ ହୁଏ ତ ମୁଁ ମୁଁ ଏଇଥର ମାନେ ବୁଦ୍ଧି ଲଗେଇକି ଚିନା ବାଦାମ ଚାରିଆଡ଼େ ଲଗେଇ ଦେଇଚି। ମୁଁ ଜାଣିଚି ଆଉ କିଛି ଅଲଗା ଫସଲ କଲେ ସେଇଗୁଡାରେ ଆମର କ୍ଷତି ହିଁ ହବ। ସେ ଚିନାବାଦାମ ଲଗେଇ ଦେଇଚି ବେଳେ ବଳେ ପାଣି ବି ଦଉଚି। ସେଗୁଡ଼ା ମାନେ ଭଲ ଗଛବି ଏଇଥର ହେଇଚି।
ହଁ ତମେ ତାହେଲେ ମତେ ବହୁତ୍ ଭଲ ଉପାୟ ଦେଲ ମୁଁ ହେଲେ ଭାବୁଚି ଆମର ଯୋଉ ଜମି ଖଣ୍ଡେ ପଡ଼ିଚି ସେଇ ଯୋଉ ଦି ଏକର ଜମିରେ ମୁଁ ଖାଲି ଚିନାବାଦାମ ଲଗେଇବି। ମାତ୍ର ଚିନାବାଦାମ ଲଗେଇବାରେ କିଛି ଅସୁବିଧା ନାହିଁ। ବାକି ଏତେ ସବୁ ଚିନାବାଦାମ ବିକୁଛନ୍ତି କୋଉଠି ଯେହେତୁ ମଣ୍ଡିରେ ତ ଚିନାମଦାମ ଠିକ୍ ଦାମରେ ଯାଏନି ତୁମକୁ ସେ ଜାଗାକୁ ସବୁ ସହରକୁ ପଠେଇବାକୁ ପଡ଼ୁଥୁବ। ଆଉ ସହରକୁୁ ନେବା ଆଣିବାରେ ତ ବହୁତ୍ ଖର୍ଚ୍ଚ ହଉଥିବ। ନାଇ ତୁମେ କିଛି ସୁଯୋଗ ଉପାୟ କିଛି ପାଇଚ କି?
ନା ନା ମୁଁ ଆଉ ଗୋଟେ ଉପାୟ କରୁଛି କଣ କହିଲ? ଆମର ଯୋଉ ମାନେ ଖାଇବା ତେଲ ଏବେ ତ ଦିନକୁ ଦିନ ବହୁତ ବଢିବାରେ ଲାଗିଛି। ତ ମୁଁ ଚଣା ଆଦାୟ କରି କିଛିଟା ବିକୁଛି। ଆଉ ଯେତିକି ରହିବ ସବୁ ଗାଡିରେ ମାନେ ରଖିକି ନେଇଯାଉଛି ଚଣାକୁ ପେଢେଇକି ତେଲ ଆଦାୟ କରିକି ମାନେ ସେଇଟା ପ୍ରାକୃତିକ ତୈଳ ଖାଇବା ଦେହ ପାଇଁ ବି ଭଲ ସେଇଟା ମୁଁ ନେଇକି ଖାଉଛି।
ଆରେ ଏଇଟା ତ ବହୁତ ବଢିଆ କଥା। ହେଲେ ଏଇ ଯୋଉ ସବୁ ତେଲ କାଢୁଛ କାଡ ଯୋଉ ରମେଶ ଯୋଉ ତେଲ କାଢେ ନା? ତା ପାଖକୁ ନେଇକି ତମେ ସବୁ କାଢୁଥିବ। କାରଣ ମୁଁ ମଧ୍ୟ ଗତଥର ସବୁ ଟିକେ ସୁ ଆମର ସବୁ ଯୋଉ ରାଶି ଥିଲା। ସେ ରାଶି ଗୁଡିକ ତା ପାଖକୁ ପେଡେଇବାକୁ ନେଇଥିଲେ କିନ୍ତୁ ସେଇ ଲୋକ ଟିକେ ଠିକ ନୁହଁ। ସିଏ ଟିକେ ମଝିରେ ଗୋଳିଆ ଘାଣ୍ଟିଆ କରିଦିଏ ତ ସେଥିପାଇଁ ମୁଁ ଆଉ ତାକୁ ଦ୍ୱିତୀୟ ଥର ଆଉ କାମ ଦିଏନି।
ହଁ ତମେ ଅସଲ କଥା କହିଲ ତାର ସେ ଲୋକ ଠିକ ନୁହେଁ ଏମିତିରେ ବି ତାର ଛୋଟ ଛୋଟ ମସିନ ତ ମୁଁ ଏଇଥର ଯୋଉ ପାଖ ଆସ୍କା ଆସ୍କାରେ ଗୋଟେ ବଡ କାରଖାନା ଅଛି ସେଇଠିକି ମୁଁ ନେଇଯିବି ଭାବୁଛି।
ହଁ ଆସ୍କା କାରଖାନା ଟିକୁ ତମେ ଯଦି ନବ ତାହେଲେ ଠିକ ହବ। ସିଏ ଟିକେ ବହୁତ ଭଲ ଲୋକଟି ଆଉ ଟିକେ କମ ଦାମ ରେ ମଧ୍ୟ ଦିଏ ଏବେ ମୁଁ ତାର ସବୁ ଯନ୍ତ୍ର ଗୁଡିକ ମଧ୍ୟ ବହୁତ ବଡ ବଡ ଅଛି। ତ ତାଇଁରେ ସିଏ ତୁମର ଚାହିଁଲେ ଗୋଟେ କୁଇଣ୍ଟାଲ ଖଣ୍ଡେ ମଧ୍ୟ ପେସେଇଦବ। ତ ତମେ ତାଙ୍କ ପାଖକୁ ନେଇଗଲେ ବଢ଼ିଆ ହବ ଆଉ।
ହଁ ଆଉ ତମର ଗୋଟେ ରାଶି ଫାଶି କଣ ହେଇଛି ଭଲ ଏଇଥର ଖରାଦିନେ?
ହଁ ଏଥର ଟିକେ ଆମର ଟିକେ ରାଶି ଟିକେ ଭଲ ବାହାରିଛି। ତ ମୁଁ ସେଇ ରାଶି ଖଣ୍ଡେ ନେଇକି ବିକିବି ବୋଲି ଭାବିଛି। କାରଣ ଆଉ ଖରା ଦିନେ ଆଉ ଏଇ ସବୁ ଚାଷବାସ ମଧ୍ୟ ପାଣି ଲାଗି ଟିକେ ଅସୁବିଧା ହଉଛି। କିନ୍ତୁ ହଁ ଯେତିକି ସବୁ ଗ୍ରୀଷ୍ମ ଜାତୀୟ ଉତ୍ପାଦନ ଅଛି। ସେଇଗୁଡାକୁ ଯଦି ଆମେ ଠିକ ଭାବରେ କରିବା ତାହେଲେ ଆମର ଟିକେ ଆଦାୟ ଭଲ ହବ ସେଇ ନିମନ୍ତେ ମୁଁ ଯାଇ ଯାଇଥିଲ ଆମର କୃଷି ବିଭାଗ ଅଫିସକୁୁ। ସେ ମଧ୍ୟ କହୁଥିଲେ ସବୁ ବିଭିନ୍ନ ନୂଆ ନୂଆ ଶୈଳୀ ସବୁ କହୁଥିଲେ। ଗ୍ରୀଷ୍ମ ଋତୁରେ କେମିତି ଭଲ ଆମଦାନୀ ହବ ବୋଲି ତୁମେ ଯାଇଛ ନା ନାଇଁ?
ହଁ ମୁଁ ବି ଯାଇଥିଲି ତ ଶୁଣ ତମେ କୋଉଦିନ ଗୋଟେ ଟାଇମ କାଢିକି ଆସ। ଆସ୍କରେ ଆମେ ଯିବା ମିଶିକି ତୁମେ ତେଲ ପେଢେଇକି ଆଣିବା ଆଉ ନା କଣ କହୁଛ?
ହଁ ହଁ ନିଶ୍ଚିତ ରୂପରେ ମୋର ମଧ୍ୟ ଟିକେ କାମ ଅଛି ତା ପାଖରେ। ତୁମେ ମଧ୍ୟ ଅଛ ଏକାଥରେ ଯିବା ଯାଇକି ସବୁ କରିଦେଇକି ପଳେଇ ଆସିବା ଆଉ। ଆଚ୍ଛା ତୁମର ଏଇ ଯୋଉ ସବୁ ଗରମ ହଉଛି ତୁମେ ତ ଗାଈ ଗଣ୍ଡେ ରଖିଛ। ପାଖାପାଖି ପନ୍ଦରରୁ କୋଡିଏ ପୋଲ ଖଣ୍ଡ ତମର ଗାଈ ଅଛି ସେମାନଙ୍କୁ ସବୁ କେମିତି ବ୍ୟବସ୍ଥା କରୁଛ? ସେମାନଙ୍କୁ ଠିକସେ ପେଜପାଣି ଦେଉଛନ୍ତି ନା ନାହିଁ?
ଫେଜ ପାଣି ଦଉଛି ଯେ ଆମେ ସିନା ଜାଣିପାରୁନାହାନ୍ତି ଗାଈ ଗୁଡାକୁ ବି ବହୁତ ଗରମ ହଉଛି। ତ ମୁଁ ଗୋଟେ ବଡ଼ ମାନେ ଉପର ଫ୍ୟାନ ଆଣିକି ଲଗେଇ ଦେଇଛି ସେଇଠି। ଭାଡି କରିକି ଲଗେଇଛି ସେମାନେ ଏବେ ବହୁତ ଶାନ୍ତିରେ ଅଛନ୍ତି।
ହଁ ଫ୍ୟାନ ଲଗେଇବା ତ ଠିକ କଥା। କିନ୍ତୁ ସେମାନଙ୍କୁ ଟିକେ ପାଣିର ବ୍ୟବସ୍ଥା ମଧ୍ୟ ଭଲସେ କରିଦଉଥିବ। କାରଣ ଖରା ଦିନ ନା ସେମାନଙ୍କୁ ମଧ୍ୟ ଅଧିକ ଶୋଷ ଲାଗୁଥିବ। ସେଥିପାଇଁ ତାଙ୍କ ପାଇଁ ଯଦି ଠିକ୍ ସେ ଭଲ ଭାବରେ ପାଣିର ବ୍ୟବସ୍ଥା କରିଦବ। ତାହେଲେ ସେମାନେ ବହୁତ ଆରାମ ସେ ସେଇଠି ରହିପାରିବେ। ଆଉ ଚରିବାକୁ ତ ଏବେ ଆଉ ଛାଡିବାକୁ ଇଚ୍ଛା ହଉନି କେବଳ ସନ୍ଧ୍ୟାବେଳେ ହିଁ ମୁଁ ଟିକେ ତାଙ୍କୁ ଛାଡ଼ିଦିଏ ଚରିବା ପାଇଁ। ପୁଣି ଥରେ ଘଣ୍ଟାଏ ଦୁଇ ଘଣ୍ଟା ପାଖରେ ପାଖ ବିଲ ଚରିକି ଆଣି ସାରିଲା ପରେ ବାନ୍ଧିଦିଏ। ତୁମେ କଣ ତାଙ୍କୁ କୁ ଖରା ବେଲେ ଚରିବାକୁ ଛାଡ଼ କି?
ନା ମ ମୁଁ ଆଉ ଖରାବେଳେ ଛାଡୁନି କୋଉଠି କଣ ଗାଈ ଫାଇ ହତାଶ ହେଇକି ପଡିବେ। ବେକାରରେ ଆମକୁ ପାପ ସହିବାକୁ ପଡିବ। ସେଥିପାଇଁ ସନ୍ଧ୍ୟା ବେଳେ ଏଇ ଦାନା ଗୋଟେ କିଣି ଆଣିଛି ବସ୍ତାଏ। ସେଇଟା ଦେଇକି ଚଳେଇ ଦଉଛି ଆଉ ଦେଖିବା ଆଉ ଆଗ ଥଣ୍ଡା ବର୍ଷା ବର୍ଷା ଦିନ ଆସିଲେ। ସେତେବେଳେ ଚଳେଇ ଚରେଇବାକୁ ନବା ଆଉ ହଉ ତାହେଲେ ଶୁଣ। ତମେ ପଙ୍ଖା ତମେ କାଲି ଆସ ପଙ୍ଖାଟା ନେଇଯିବ ଦୋକାନକୁ ଆସି ସେଇଠି ମିଶାମିଶି ହୋଇକି କଥାବାର୍ତ୍ତା ହେବା ଆଉ ନା କଣ କହୁଛ ଏବେ। ତାହେଲେ ଟିକେ କାମ ଅଛି ମୁଁ ଯାଉଛି।
ହଉ ଠିକ ଅଛି ମୁଁ କାଲି ଯିବି ତୁମ ପାଖକୁ ପଙ୍ଖା ଆଣିବାକୁ। ତମେ ଖାଲି ଗୋଟେ କାମ କରିଥିବ ଗୋଟେ ଭଲ ଖ ପଙ୍ଖା ଖଣ୍ଡେ କାଢିକି ରଖିଦେଇଥିବ। ଆଉ ବାକି ତାର ସବୁ ଦାମ ଫାମ ମଧ୍ୟ ଠିକ ରୂପରେ ଛିଡେଇ ଦବ। ମୁଁ କାଲି ଗଲେ ବାକି ସବୁ କଥାବାର୍ତା ହବା ଆଉ ତାହେଲେ ରହୁଛି ଆଶିଷ ଭାଇ।
ତମେ ଆସ କାଲି ସନ୍ଧ୍ୟା ଛଅଟାରେ ଆସ ଆଉ ମିଶିବା।
ଠିକ୍ ଅଛି।
ହଉ ରଖୁଛି।